ହାଲୋ ହଁ ଶୁଣା ଗଲାନି। ଫାଷ୍ଟ ମୁଁ କଲ୍ କରିଥିଲି ଯେ କିଛି ଶୁଣାଗଲାନି ବୋଧ।
ଓହୋ ନାଇଁ ମୋର କଟିଗଲା ପା।
ଆଚ୍ଛା ସେଇଆା ଆଉ ମତେ କିଛି ଶୁଣା ଗଲାଣି ଆଉ କିଛି ଜାଣି ହେଲାନି କଣ ହେଲା କହିକି? ନେଟୱାର୍କ ଇସ୍ୟୁ ରହୁଛି ଟିକେ ବଧେ ଆଉ। ଏକା ସାଙ୍ଗରେ ହଁ ଏକା ସାଙ୍ଗରେ ଟାଇମିଙ୍ଗ୍ ସବୁ ମ୍ୟାଚ୍ କରୁନି ସେଇଥିପାଇଁ କି ବହୁତ ସାରା ପ୍ରୋବ୍ଲେମ ହଉଛି ସେଥିପାଇଁ ବେଧେ ଆଉ।
ସେଇଆ ପା। ମୁଁ ତ ମାନେ ମୋର ତ ଯୋଉ ଟାକ୍ସ୍ ସବୁ ଥିଲା ତ ମୁଁ କରିିବି ପାରିଲିନି କଲ୍ ସବୁଠି ଇଷ୍ଟା
ଆଚ୍ଛା ଆଚ୍ଛା। କେତେଟା ସରିଲାଣି? ହାଲୋ। ହାଲୋ। ଶୁଣା ଯାଉଛି କି ଆପଣଙ୍କୁ ହାଲୋ। ହାଲୋ। ହାଲୋ। ଉପର ଲାଗୁଛି କି କଣ ଶୁଣା ଯାଉନି କିଛି? ହ୍ୟାଲୋ ହାଲୋ। କିଛି ଶୁଣା ଯାଉନି? ତମକୁ ଟାସ୍କ ମିଳିିଥିଲା ହେଲା କି ସରିଲା ଆପଣଙ୍କର? ହାଲୋ। ହୁଁ ହୁଁ। ପ୍ରୋସେସିଂଗି ରେ ରହୁଛି କିଛି